ହ୍ୟାଲୋ।
ହୁଁ ମୋ ଭଏସ ତୁମକୁ ପୁରା କ୍ଲିୟର ସୁବା ଯାଉଚି ଟି?
ହଁ ହଁ ଶୁବି ଯାଉଛି।
ହଉ କୁହନ୍ତୁ କଣ କରୁଛନ୍ତି?
ଏଇ ମୁଁ ବା ମୋର ଗୋଟେ ସାଙ୍ଗଟା ସହିତ କଥା ହଉଥିଲି କଥା ହେଇକି ମୁଁ ତାପରେ ଶୋଇପଡିଲି।
ଆଛା।
ହଁ। ସେ ସାଙ୍ଗ ଟା କହିଲା ସେ ତା ଫୋନ ଟା ଚାର୍ଜରେ ବସେଇଛି ତ ଫୋନ୍ ଫୁନ୍ ତାପରେ ମୁଁ ବି ଶୋଇପଡିଲି।
ଆଛା ଆପଣଙ୍କ ସାଙ୍ଗ ତାହେଲେ ମାନେ ଇଏ କରିଥଲେ ମାନେ ଫୋନ୍ ଚାର୍ଜ ବସେଇକି ସେ ଆପଣଙ୍କୁ କହିନଥିଲେ?
ନାଁ ନାଁ ସିଏ ମତେ କହିଲେ ମୁଁ ତାଙ୍କୁ ଫୋନ କରିଥିଲି ସେ କହିଲେ ଆରେ ମୁଁ ସା ଫୋନ ଟା ଟିକେ ଚା ଚାର୍ଜରେ ବସେଇଛି ମୁଁ କହିଲି ହଉ। ଆପଣ ଚାର୍ଜ ବସେଇଛନ୍ତି ତାପରେ ମୁଁ ସେ କହିଲେ କି ମୁଁ ଚାର୍ଜ ଟା ହେଇଯାଉ କଲ୍ ବ୍ୟାକ୍ କରୁଛି। ସିଏ ଚାର୍ଜ ଟା ବସିବାକୁ ଯାଇଛନ୍ତି ମୁଁ ତ ମୋର ଶୋଇଛି ଆଉ ସେତେବେଳୁ।
ଆଜ୍ଞା ଆଚ୍ଛା ଆଉ କଣ ଖାଇଛନ୍ତି ଆପଣ?
ଆଉ ମୁଁ ମୁଁ ଆଉ ଖାଇନି ବା ମୁଁ ଏଇନା ଆମର ରାତ୍ର ଭୋ ଭୋଜନ କରିବାକୁ ଯାଉଥିଲି।
ଆଚ୍ଛା ଆଉ ଉଚ୍ଚ ବିଦ୍ୟାଳୟ ଯାଇଥିଲେ।
କୁଆଡେ।
ଉଚ୍ଚ ବିଦ୍ୟାଳୟ।
ସେଏ କଣ?
କଲେଜ୍।
ଓ ହଁ ହଁ ଉଚ୍ଚ ବିଦ୍ୟାଳୟ ଆଜି ଯାଇ।
ଆଛା ଆଉ କଣ କଣ ହେଲା ଆପଣଙ୍କ ଉଚ୍ଚ ବିଦ୍ୟାଳୟରେ।
ଆଜି ଉଚ୍ଚ ବିଦ୍ୟାଳୟରେ ଆମେ ଆଜି ସାଙ୍ଗମାନେ ପ୍ରଥମେ ପାଠ ପଢିଲୁ। ତାପରେ ଆମେ ଟିକେ ମୋର ତିନିଟା ସାଙ୍ଗ ଖାଇବାକୁ ପଳେଇଲେ।
ଆଜ୍ଞା।
ମତେ ଛାଡିକି ଏକା।
ଆଜ୍ଞା।
ତାପରେ ତାପରେ ସେ ଯୋଉ ପଳେଇଲା ପରେ ଆମେ ବାକି ଆମେ ତିନି ଜଣ ସାଙ୍ଗ ଥିଲୁ ଆମେ ମାନେ ଟିକେ ଖେଳିଲୁ।
ଆଜ୍ଞା ମାନେ! ଆପଣ ମାନେ, ଆପଣ କଣ ଖେଳିଲେ।
ଆମେ ଯୋଉ ଖେଳିଲୁ। ଗୋଟେ ଥାଏ ଗୋଟେ ଖେଳ ତାସ ଖେଳ ସେଇଟା ଖେଳିଲୁ।
ତାପରେ ସେମାନେ ଆମ ସାଙ୍ଗମାନେ ଆସିଲେ ତାପରେ ସେଠି ବି ଆମେ ଏମିତି କଲରେ କରିକି, କଥା ହଉଥିଲୁ।
ଆଜ୍ଞା।
ହଁ ତାପରେ, ଅ ମୋର ଗୋଟେ ସାଙ୍ଗର ମୁହଁ ଟା ଶୁଖି ଯାଇଥିଲା। ତାପରେ ତାପରେ ତାକୁ ମନଉ ମନଉ ମୋ ମୁହଁ ଶୁଖିଗଲା ଯେହେତୁ ତାପରେ ସେ ନିଜେ ଠିକ ହେଇଗଲା।
ଆଜ୍ଞା।
ହଁ ତାପରେ, ଆମେ ପଳେଇ ଆସିଲୁ। ରାସ୍ତାରେ ସାଙ୍ଗ ଟା ଆମକୁ କହିଲା ଚାଲ ପିଇବା ଆଜି ତାପରେ ମାନେ ଆସି ଥଣ୍ଡା ପିଇଲୁ ଆମେ। ଗୋଟେ ଘୋଳ ଦହି ମୁଁ ପିଇଲି। ଆମର ଦିଟା ସାଙ୍ଗର ମାଜା ପିଇଲେ।
ଆଜ୍ଞା।
ହୁଁ ତାପରେ ଆମେ ଘରକୁ ପଳେଇ ଆସିଲୁ ଆଉ ସାଙ୍ଗଟେ ଛାଡିଦେଲା। ତାପରେ ଆମେ ଚାଲି ଚାଲି ପଳେଇ ଆସିଲୁ। ତାପରେ ଏମିତି ଆଉ
ଆଛା! ଆଉ ତାହେଲେ ଆପଣ କଲେ ସେମାନେ ସମୟ ଟା ଭଲ ହେଲା।
ହଁ କଲେଜ ସମୟ ଟା ସେମିତି ଗଲା ଆଉ। ଅଲଗା ଦିନ ଅପେକ୍ଷା, ଟିକେ କମ ଭଲ ଗଲା ଆଉ।
ଆଛା!
ହଁ, ଆଗାମୀ ଦିନ ଟା ଭଲ ହବ। ବୋଲି ମୁଁ ତ ଆଶା ରଖୁଅଛି।
ଭଲ ହେଇଯିବ ମତେ ବି ମାନେ ବାସ୍ନା ହଉଛି।
ଆପଣଙ୍କୁ ବାସ୍ନା ହଉଛି?
ଆଜ୍ଞା! ମୁଁ ଟିକେ ଦିବ୍ୟଜ୍ଞାନ ପାଇଛି ତ।
ଆରେ, ଆଛା ଆଛା।
ଆଜ୍ଞା ହଉ ଆପଣ ମୁଁ କହୁଥିଲି ଆଜି ଆମ
ଆଚ୍ଛା! ହଁ ଗ୍ରୁପ ବିଷୟ ରେ।
ଆପଣ ସେଇ ବିଷୟରେ କିଛି କୁହନ୍ତୁ।
ଆରେ ସେଇ ବିଷୟରେ ମତେ ଏଇନା ଆଦିତ୍ୟ ଫୋନ କରିଥିଲେ।
ଆଜ୍ଞା।
ହୁଁ, ତ ମୁଁ ଶୋଇକି ଉଠିଲା ପରେ। ମତେ ପ୍ରଥମ କଲ ଆସିଲା ଆଦିତ୍ୟଙ୍କର।
ଆଜ୍ଞା।
ସିଏ ମତେ କହିଲେ ଆଉ, ପ୍ରିୟଦର୍ଶିନୀ। ମୁଁ ମୋ ଘରେ କହିଦେଇଛି ସୋମବାର, ମଙ୍ଗଳବାର, ବୁଧବାର, ଚାରଟା ଯାଏଁ ରହିବା ପାଇଁ।
ଆଜ୍ଞା।
କହିଲେ କି ଆମେ ଗ୍ରୁପ ବିଷୟରେ କାଲି କଲ କରିକି ଫାଇନାଲ କରିବା। କଣ କରିବା ବୋଲି ଆଉ
ହୋଇ କାଲି। ଆଜ୍ଞା।
ହଁ କାଲି, ଫାଇନାଲ କଲା ପରେ ତାପରେ ଆ ଯୋଉ ଉ କଣ କଣ ତାପରେ କଣ?
ଖାଲି ପକେଇଲା ପରେ କଣ କରିବା ମାନେ କଥା ହେଲା ନା କଣ?
ହଁ କୋଉ ବିଷୟରେ କୋଉ କମ୍ପାନୀ ବିଷୟରେ କରିବା ବୋଲି କଥାହବା ତାପରେ ପରଦିନ ଉ ସୋମବାର ଦିନ ପ୍ରଦ ସମସ୍ତେ ମିଶିକି କଲେଜରେ କରିବା।
ଆପଣ ଆଉ ସେ ସେ ଭାଇ ଜଣଙ୍କ ଆଦିତ୍ୟ ଭାଇ ଜଣଙ୍କ ଆମର ଯୋ ମାନେ କହିବେ ସବୁ।
ହଁ ।
ହେଲୋ।
ହଁ ରାଜେଶ୍ରୀ ବି।
ଆଚ୍ଛା ତାହେଲେ ଆମେ ସବୁ ଆପଣଙ୍କୁ ଆମ ଆମେ ସବୁ ଆପଣଙ୍କ ଅନ୍ୟ ସାଙ୍ଗମାନେ ଲେଖା ଲେଖି ଆପଣ ସହାୟତା କରିବ।
ହଁ ଲେଖା ଲେଖି ସବୁ ଖୋଜା ଖୋଜି ଆମେ ବାସ୍ କହିବୁ ଆଉ।
ବଢିଆ ଆଉ। ହେଲେ ଆପଣ ଭାବୁ ଆପଣ କଣ ଭସା ମାନେ ଆମେ କୋଉ ଉପରେ ରିସର୍ଚ୍ଚ କଲେ ଭଲ ହୁଅନ୍ତା।
ହଁ ହଁ ସେୟଆ ହିଁ ଭାବୁଥିଲୁ ବ୍ୟାଙ୍କ ଉପରେ କି କୌଣସି କମ୍ପାନୀ ଉ ଉପରେ କରିଲେ ଭଲ ହୁଅନ୍ତା ସେୟା ଭାବୁଥିଲି।
ହେଲା ଆମର ଅଧିକ ପ୍ରଫିଟ ହବ ବିକ ପ୍ରାଇସ ବ୍ୟାଙ୍କ ଆମର ବ୍ୟାଙ୍କ ଅଛି। ତାପରେ ଆମେ ବ୍ୟାଙ୍କରେ ବି କିଛିଟା ଚାର୍ ଯିପିଟ୍ ସାର୍ କିଛି ନେଇପାରିବା ତାପରେ ବ୍ୟାଙ୍କରେ ଆମେ ଜାଣିଛିବା କିଛି ଜିନିଷ ଯୋଉଟା କି ଆମେ ବେଶି ନା ଆମେ କରିପାରିବା ଲେଖିପାରିବା। ବ୍ରାଞ୍ଚ ଜଷ୍ଟ ଏଜାମ୍ପ ରେ ବ୍ରାଞ୍ଚ। ତାପରେ ତାର ମନ୍ଥଲି କେତେ ଆମେ ସେଟିଂ କରିପାରିବା ଉଠେଇ ପାରିବା ପେମେଣ୍ଟ କେତେ
ଆଜ୍ଞା।
ବ୍ରାଞ୍ଚ ହିସାବରେ ସବୁ ଆମେ କଲେ ହବ।
ହଁ ଠିକ କଥା କହୁଛନ୍ତି ଆପଣ।
ତ ବ୍ୟାଙ୍କ ଟା ଆମ ପାଇଁ ଭଲ ହବ କମ୍ପାନୀ ପରେ କଲେ ସବୁ ଦିପେଣ୍ଟ ଯେହେତୁ ଆମର କଲେଜ ସବୁ ପିଲା ଅଛନ୍ତି ସିଏ ବି ସେମାନ ସହଯୋଗ ଜିନିଷ।
ହଁ ସେଥିପାଇଁ ମୁଁ ବି ଭାବୁଥିଲି ସେୟା।
ତଉ ସେ ବ୍ୟାଙ୍କ ଟା ହିଁ ଭାବୁଛି ଭଲ ହବ।
ହୁଁ ମୁଁ ବି ସେଇୟା ଭାବୁଛି।
ତାହେଲେ ସେ ବ୍ୟାଙ୍କ ରେ ଷ୍ଟାଟ୍ କରିବା କାମ।
ଆଜ୍ଞା।
ହେଲେ ଆମେ କାଲି ଷ୍ଟାର୍ଟ କରିବା?
ହଁ କାଲିଠୁ ଆରମ୍ଭ କଲେ ଆମ ପାଇଁ ଭଲ ହବ ନା।
ହଁ ବିଜି ସାହେବ୍ ବ୍ୟାଙ୍କର ଷ୍ଟାଟ୍ କଲେ ଆମର କେକେତୋଟି ପିଲା ଲେଖିବା? ମୁଁ ଭାବୁଛି ମୁଁ ଲେଖାରେ ସହାୟତା କରିପାରିବି ଆପଣଙ୍କୁ ଉଙ୍କୁ।
ହଁ ହଁ ଆପଣ କରିଦେବେ ଲେଖାରେ ସାହାୟତ।
ତ ମୁଁ ଲେଖାରେ କରିଦେଲେ ଆପଣ ମାନେ ଟିକେ କୁହା କୁହିରେ କହିଦେଲେ। ଆମର ସେଇଟା ସରିଯିବ।
ହୁଁ ତ ଲେଖା ଲେଖି ଆଉ ସବୁ କାମର ଆପଣ ମାନଙ୍କର ଆମେ ଖାଲି କୁହାକୁହି ଆମେ ସେଇଟା ପ୍ରାକ୍ଟିସ୍ ମାନେ ଟିକେ କରିବୁ।
ଆଜ୍ଞା।
ହୁଁ, କାହିଁକି ନା ଆମେ ଆଉ ଦି ତିନିଥର ଆ ଆପଣ ମାନଙ୍କ ଆଗରେ କହିବୁ ତାପରେ ସିନା ଆମେ ଶ୍ରେ ଶ୍ରେଣୀରେ ସମସ୍ତଙ୍କ ଆଗରେ କହିପାରିବୁ ଭୁଲଛେ।
ଆଜ୍ଞା ଏଇଟା ସତ କଥା।
ହୁଁ, ନହେଲେ ଭଲ ନ କହି ପାରିଲି ଆମର ଯୋଉ ଅଲଗା ଶ୍ରେଣୀର ଯୋଉ ଆଗ ଭେଞ୍ଚରେ ବ ସୁଧୁରା ପିଲା ଅଛନ୍ତି ସେମାନେ ପୁରା ଆମର ମଜାକ୍ ବନେଇବେ।
ସତ କଥା ଏଇଟା ଆମେ ସେୟା ହିଁ କରିବା।
କାହିଁକି ନା ଆମ ମାନଙ୍କୁ ପ୍ରୋଗ୍ରାମିଂ ଆସୁନଥିଲା ସେମାନେ କେତେ ମଜାକ୍ ବନଉଥିଲେ।
ଏଇଟା ହଁ ଏଇଟା ଯେମିତି ହେଲେ ମୁଁ ଆର୍ ମାନେ ବଦଲାନ୍ ହୁଏ।
ହୁଁ।
ଆମକୁ କଅଳିଆ କହୁଚନ୍ତି ଆମକୁ ତାଙ୍କୁ ସବୁଥିରେ ହରେଇବାକୁ ପଡେ।
ହଁ ହଁ ଠିକ୍ କଥା କହୁଛନ୍ତି ଆପଣ ହଁ ସହମତ ଅଛି ପୁରା ପୁରି।
ତାହାଲେ ଆମେ ସେ କାମ ତାହେଲେ ଏବେଠୁ ଆମର ନିଜର କମ୍ପେଟ୍ ନା ଆମ ନିଜର ସେମାନେ ସବୁଠୁ ଉଚ୍ଚ ଦବା ଏଇଠି। ଆମ ସହ ଯେତିକି ସମୟ ଦିିବିଦିଆନ ଏଠାଇଁ ପ୍ରୟୋଗ କରିଦବା।
ଆଜ୍ଞା।
ତାପରେ ଆମେ ଆମର ସବୁ କାମ ସାରିପାରିବା। ଆପଣ ମୋ କଥା ସହମତ ଅଛନ୍ତି?
ପୁରା ପୁରି ଭାବରେ ମୁଁ ଆପଣଙ୍କ ସହିତ ସହମତ ଅଛି।
ଆପଣ ତାହେଲେ କିଛି କୁହନ୍ତୁ କଥା ମୁଁ ଶୁଣିବି ଆପଣଙ୍କର? ଯେହେତୁ ମୁଁ ଏଇନା ଟିକେ ଯେହେତୁ ମୁଁ ଏଇନା ଜିମ୍ ରେ ଅଛି ମୁଁ କିଛି କହିପାରୁନାହିଁ ଆପଣ କୁହନ୍ତୁ ମୁଁ ଶୁଣିବି ମୁଁ ଖାଲି ହଁ ହାଁ ମାରିବି।
ଠିକ୍ ଅଛି ମୁଁ କହୁଚି ମୁଁ ଯେହେତୁ ମୁଁ ଏବେ ରାତ୍ର ଭୋଜନ ବହୁତ୍ ଜଲ୍ଦୀ କରୁଛି ମୁଁ ଆଜି ଏଇନା କରୁଚି ରାତ୍ର ଭୋଜନ। ଆଉ ରାତ୍ନ ରାତ୍ର ଭୋଜନ୍ ରେ ମୁଁ ଆଜି ଉ ଖାଉଚି ସେଇ ଭାତ, ଡାଲମା ଆଉ ଝୁଡୁଙ୍ଗ ଆଳୁ ଭଜା ଆମ୍ବ ଖଟା ଆଉ ବଡ଼ି। ତ ଆମ ଘରେ ରାତ୍ର ଭୋଜନ ହେଇନାହିଁ କିନ୍ତୁ ମୁଁ ରାତ୍ର ଭୋଜନ କରିଦଉଛି ଏବେ।
ଆଜ୍ଞା।
କାରଣ ମତେ ନିଜକୁ ହେଲ୍ଦୀ ରଖିବାର ଅଛି।
ଆଜ୍ଞା।
ଆଜ୍ଞା ତ ମୁଁ ଏଇ ସବୁ ଭଲ ଜିନିଷ କରୁଛି ଏବେ। ପାଞ୍ଚ ଛଅ ଦିନି ହବ।
ଆଜ୍ଞା।
ନିଜକୁ ସେମିତି ଭାବରେ ଭଲ ହିଁ ରଖିବାକୁ ଚାହୁଁଚି ଆଉ। ହଁ ଆଗରେ ମୋ ସାଙ୍ଗମାନେ ଖାଉଚନ୍ତି ବିରିୟାନୀ କିନ୍ତୁ ମୁଁ ନିଜକୁ ସେତିକି ସମ୍ଭାଳିକି ରଖିଚି ମୁଁ ଆଉ ଖାଉ ନାହିଁ।
ଆଜ୍ଞା ଆପଣ ଏଇଟା ଆପଣଙ୍କର ଏଇ ଜିନିଷଟି ମତେ ବହୁତ୍ ଭଲ ଲାଗିଲା।
ଭଲ ବଢ଼ିଆ ଥ୍ୟାଙ୍କୟୁ ଅ, ଧନ ଧନ୍ୟବାଦ ହଁ।
ଆଉ ଥରେ କୁହନ୍ତୁ ଆପଣ
ଆଉ ଆଉ କହୁଛି ମୁଁ କହୁଥିଲି କି ଏଇ ଯୋଉ ଅ, ଏମେ ଏଇଗୁଡା ମୁଁ କରୁଛି। ଠିକ ଏକ ମାସ ପରେ ତାପରେ ଗୋଟେ ଦିନ ମୁଁ ନିଜକୁ ଅ, ମାନେ ପୁରସ୍କାର ଦେବି, ଯେହେତୁ ମୁଁ ମାସେଟେ ପୁରା ନି ଜକୁ ଅ, ଧର୍ଯ୍ୟ ଧରି ଧର୍ଯ୍ୟ ସହିତ ସବୁ ପାଳିଛି, ତ ମୁଁ ଗୋଟେ ଦିନ ତାପରେ ବାହାର ଜିନିଷ ଖାଇବି, ସେତେବେଳେ ମୁଁ ସେ ବିରିୟାନୀ ଟା ଟ୍ରାଏ କରିବି ଯୋଉଠିକି ଅଧିକ ଦଉଛନ୍ତି।
ଆଜ୍ଞା। ଆମେ ଯେ ଆାଇସ୍ ଗୋଟେ ଯାକୁ ଖାଇବାକୁ ଏହି ଦୁଇଟି ମହିଳାଙ୍କୁ ଦେଖିକି ସେ ବ୍ୟକ୍ତି ଜଣଙ୍କ ମାନେ ଦିନେ ଏଣୁ ଛଅ ଛଅ ଟା ଆଣିକି ସେଇ ସେ ଆମକୁ ସେମିତି ଆମକୁ ଆଉ ଏକ୍ସଟ୍ରା ତିନି ଥର ଆଣିକି ଚିକେନ୍ ଦେଇଥିଲେ।
ଆଜ୍ଞା।
ତ ଆମେ ବହୁତ ଖୁସି ହେଲୁ ଖାଇକି।
ସେ ମହିଳା ଯେ ଠିକି ଦେଇଥିଲେ ଆପଣଙ୍କୁ ଦେଇ ନଥିଲେ?
ନା ମୋତେ ଦେଇନଥିଲେ, ସେ ମହିଳା ମାନଙ୍କ ଖେ-ମୁଁ ସେ ମହିଳା ମାନଙ୍କ ପ୍ଲେଟ୍ ରୁ ନେଇ ଆସିଥିଲି।
ହଁ ଆମ ମହିଳା ମାନେ ତ ଖାଇପାରିବେନି।
ଆଜ୍ଞା ସେ ମୋତେ ଦେଇନଥିଲେ। ସେ ମୋତେ ଦେଇଥିଲେ ଭାତ। ତ ମହିଳା ମିତ୍ରମାନଙ୍କୁ ଦେଇଥିଲେ।
କି ଭୁଲ ରେ ପଳେଇ ଆସିଥିବ।
ମୋତେ ଲାଗୁନାହିଁ, କଣ ସେ ଭୁଲ ରେ ଥରେ ଦେଲେ, ପୁଣି ଏଗେନ୍ ଭୁଲ ଦେବେ କେମିତି ଦେବେ?
ଆଜ୍ଞା, ଆଜ୍ଞା, ତାହେଲେ ଜାଣି ଶୁୁଣି ଦଉଚନ୍ତି।
ଆଜ୍ଞା ତ ମୋର ସମୟ ହେଇଯାଇଛି ମୁଁ ଟିକେ ଯାଉଛି ମୋର କାମ ଅଛି। ଆପଣଙ୍କୁ କିଛି ସମୟ ପରେ କଲ୍ କରୁଛି।
ଆଜ୍ଞା।
ଓକେ ଧନ୍ୟବାଦ, ମୁଁ ଏଥର ରଖୁଅଛି।